ନମସ୍କାର ଆଜ୍ଞା କଣ କରୁଥିଲେ କି ଆପଣ?
କିଛି ନାହିଁ ଆଜ୍ଞା ଏମିତି ଘର ବାହାରେ ପ୍ରାଙ୍ଗଣରେ ଆସିକି ବଇସି ଆଉ
ହଁ ଆଜ୍ଞା ମୁଁ ବି ଆମ ଘର ଛାତ ଉପରେ ଆସିକି ବସିଥିଲି ଟିକେ ଥଣ୍ଡା ପବନ ଆସୁଛି ହଲକା ହାଲକା ଭଲ ଲାଗୁଛି ଆଜ୍ଞା।
ହୁଁ। ଗ୍ରୀଷ୍ମ ପ୍ରଭାତ ଟା ଯେମିତି ରହିଛି ଆଜ୍ଞା କୁହନି ଆଉ। ରାତି ଅଧାରେ ଟିକେ ଭଲ ପବନଟା ବୋହୁଛି ସେଥିପାଇଁ ଭଲ ଲାଗୁଛି ବାହାରେ ଟିକେ ଆଉ
ଆଜି ଆଜ୍ଞା ଆମ ପଟରେ ବି କିଛି ବର୍ଷାର ଖୋଜ ଖବର ନାହିଁ କିମ୍ବା ଆଜି ଟିକି ବି ବର୍ଷା ହଉନି।
ହଁ ପାଣିପାଗଟା ତ କିଛୁ କହି ହଉନି ଆଜ୍ଞା କୋଉ ପଟେ ବର୍ଷା ହଉଛି କୋଉ ପଟେ ନାହିଁ।
ହଁ ଆଜ୍ଞା ଆଉ ଯେମିତି କି ମତେ ଲାଗୁଛି ଆଉ ଗୋଟେ ଦିଇ ସପ୍ତାହ ବି ଏମିତି ଥିବ ତାପରେ ହି ବର୍ଷା ଆସିବ ମୋତେ ବି ସେୟା ଲାଗୁଛି।
ହୁଁ ଦେଖାଯାଉ ଆଜ୍ଞା ସବୁ ଭଗବାନଙ୍କ ଉପରେ ରହିଲା ଆଉ।
ମୁଁ ଦେଖୁଛି ଆଜ୍ଞା ଆଜିକାଲି ଲୋ-ଲୋକକୁ ଯେମିତି କିି ପାଣି ଦ୍ଵାରା ଯୋଉ ରୋଗ ହୋଉଛି ସେଥିରେ ବେଶୀ ସଂକ୍ରମିତ ହେଉଛନ୍ତି।
ହଁ ଆଜ୍ଞା ପାଣିରେ ଏବେ ଆମକୁ ଭିନ୍ନ ଭିନ୍ନ ପ୍ରକାର ରୋଗ ଟା ଆସୁଛି।
ଯେମିତିକି କୋଲୋରିଆ ଜଣ୍ଡିସ୍ ଆଉ ଆଉ କିଡ଼ନୀର କିଡ଼ନୀ ଖରାପ ହେବା।
ହଁ ଆଉ ଭିନ୍ନ ଭିନ୍ନ ଚ
ଝାଡ଼ା ବାନ୍ତି ଝାଡ଼ା ବାନ୍ତି ହୁଏ।
ହୁଁ। ଚର୍ମ ରୋଗ ହବ ଭିନ୍ନ ଭିନ୍ନ ଚର୍ମ ରୋଗ ଆସି ବଡିରେ ଇ ଦେହରେ ଆମର ହୁଏ ହଉଛି ଆଜିକାଲି।
ହଁ ଆଜ୍ଞା ଏବେ ଯେମିତି କି ପାଣି ଯୋଗୁ ଲୋକଙ୍କ ଯୋଉ ବାଲ ରହିଛି ମୁଣ୍ଡର ସେଇଟା ବି ଝ ଝଡୁଛି ଆଜ୍ଞା।
ହଁ
ଆ ଆପଣଙ୍କ କଣ ମତ ରହିଛି? ଏଥିରେ ଯେ କେଉ ଯୋଗୁଁ ଏଇଟା ସବୁ ହେଉଛି?
ଏଥିରେ ମୁଁ ଏଇଟା କହିପାରିବି କି ଆଜ୍ଞା ଆଜିକାଲି ଦେଖନ୍ତୁ ଆ ଯୋଉ ଦୂଷିତ ପାଣି ସବୁ ଆସୁଛି କୋଉଠୁ ଆସୁଛି? ଏବେ ଦେଖନ୍ତୁ ଆମ ଘରୁ ଯେମିତି ଯେତେ ଅ ଅଇଲା ପାଣି ସବୁ ମଇଳା ପାଣି ସବୁ ବାହାରିଲା ଘରୁ ସେଇଟା ଗୋଟେ ଆମ ଯୋଉ ଅଛି ଡ୍ରେନେଜ୍ ସିଷ୍ଟମ୍ ଟା ସେଥିରେ ଯାଇ କି ନା ନା ସେଇଟା ଗୋଟେ ବଡ ନାଲ ରେ ପଡୁଛି ସେତେବେଳେ ସେ ନାଳ ର ପାଣି ଯାଇ କି ଆମ କୋଉ ନଦୀରେ ମିଶିଛି ହଁ ସେଇଟା ଛଡା ଯାଉଛି। ତାପରେ ଆଉ ରହିଲା ଆଉ କିଛି ଇଏ ରହିଲା ଆମର ଯେମିତି ବଡ ବଡ ଚଣା ଇଏ ଇଣ୍ଡଷ୍ଟ୍ରିଜ୍ ଗୁଡା ରହିଲା କାରଖାନା ଗୁଡା ରହିଛି। ସେ କାରଖାନା ଗୁଡାକର ଯୋଉ ତାଙ୍କ ମଇଳା ପାଣି ଗୁଡ଼ା ନା ସେଇଟା ଡାଇରେକ୍ଟ୍ ଆମ ନଦୀ ରହିଲା ସମୁଦ୍ର ରହିଲା ଏ ଏ ସମସ୍ତଙ୍କୁ ଛାଡୁଛନ୍ତି ସେମାନେ।
ହଁ ଆଜ୍ଞା।
ସେଥିରୁ ବି ଗୋଟେ ଆମକୁ ପୁରା ବିଶେଷ ବଡ ପ୍ର ମାନେ ଏଇଟା ପାଣିଟା ଦ ଦୂଷିତ ହଉଛି। ଏଇ ଗୁଡା ଉଁ ଆମ ଆଖି ଆଗରେ ରଖିକି ଦେଖି ଦେଖିଲେ ନିଜେ ମାନେ ଭାବି ପାରୁଛୁ କି କେତେ ଆଉ କିଛି ବର୍ଷରେ ଆଉ କଣ ହେବ?
ହଁ ଆଜ୍ଞା ଏବେ ଯେମତି କି ଆପଣ କହିଲେ କି ଆପଣ ଯେମିତି କି ଆମ ଘରରେ ଘରର ଯୋଉ ମଇଲା ପାଣି ଟା ଯାଉଛି ନାଲିରେ ପଡୁଛି ସେଇଟାକୁ ଯେମିତି କିି ଏବେ ଯୋଉ ଆଜିକାଲି ଆଜିକାଲି ଯୋଉ ବିଜ୍ଞାନ ରେ ଆସୁଛି ବିଜ୍ଞାନ ଦ୍ଵାରା ପ୍ରମାଣିତ ଅଛି। କି ତାକୁ ଆମେ ଆଉ ମସିନ୍ ଲଗେଇକି ସଫା କରିକି ଆମେ ନଦୀରେ ଛାଡ଼ିପାରିବା।
ହଁ ସେଇଟା ଆଜିକାଲି ଭିନ୍ନ ଭିନ୍ନ ପ୍ରକାର ବୈଜ୍ଞାନିକ ଉପକାର ସବୁ ଆସି ଚାଲିଲା। ହଁ ମସିନ୍ ସବୁ ଆସି ସାରିଲା ସେଥିରେ ଆମେ ସବୁ କିଛି କରିପାରିବା।
ଏବେ ଆଜ୍ଞା ଯେମିତି କି ରହୁଛି କି ଆ ଯୋଉ ମଇଲା ପାଣି ଗୁଡା ଗୋଟେ ଜାଗାରେ ଜମିକି ରହୁଛି ଯେମତି କିି ଡ୍ରେନେଜ୍ ଡ୍ରେନ୍ ଏଜ୍ ହଉଛି କିନ୍ତୁ ଯଉ ଡ୍ରେନ ର ପାଣି ବି ଜମି ଜମିକି ରହିଯାଉଛି।
ହୁଁ କାହିଁକି ଦେଖନ୍ତୁ ଆଜ୍ଞା ଆମ ଦେଖନ୍ତୁ ଆଜ୍ଞା କାହିଁକି ନା ଆମର ଯୋଉ ଏବେ ଯୋଉ ନଦୀ ନାଲା ଏଇ ସମୁସରେ ଆମେ ମାନେ ପ୍ରତ୍ୟେକ ଦିନ ନ ଗାଧୋଇଲେ ବି ତା ପାଣି ଟା ଆମେ ବ୍ୟବହାର ନିଶ୍ଚୟ କରୁଛୁ କିଏ ଗାଧେଇବା ପାଇଁ ଯାଉଛି।
ଏବେ ଯେମିତିକି ଆମ ଘରକୁ ଟ୍ୟାପ୍ ପାଣି ଆଉଛି ସେଥିରେ ବି ନଦୀର ପାଣି ହିଁ ଆଉଛି।
ସେଟା ଆମ ଘର ପର୍ଯ୍ୟନ୍ତ ଆସୁଛି। ସେ ପାଣିଟାରେ ଆମ ଯୋଉ ଦୂଷିତ ପାଣି ଟା ରହିଲା। ସେ ଦୂଷିତ ପାଣି ଟା ଯାଇକି ମିଶୁଛି। ତ ସେଟା ଆମ ଜୀବନ ପାଇଁ କେତେ ହାନିକାରକ ଅଛି ସେଟା। ଭାବିଲେ ଡର ଡରମାଡେ ଥରେ ଥରେ।
ହଁ ଆଜ୍ଞା ଏବେ ଯେମିତି କି ଅ ଯଉ ନଲକୂପ ରହୁଛି ନଲକୂପରେ ବି ଏବେ ଯେମିତି କିି ଉ ନଲକୂପରେ ପାଣି ଆସୁନି। କିଛି ନଲକୂପରେ ଯୋଉଥିକି ପାଣି ଆସୁଛି ସେଥିରେ ବି ଯୋଉ ଅ ପାଉଡର କିମ୍ବା ଯୋଉ ଲୁହା ଗୁଡା ପାଉଛନ୍ତି ଲୋକେ।
ହଁ।
ଏବେ ଯେମିତି କି ଗୋଟେ ଗୋଟେ ଜାଗାରେ ଯୋଉ ଦୂଷିତ ପାଣି ପୁରା କଲା ଦିଶ କି କିମ୍ବା ଯୋଉ ତାର ଯୋଉ ପିଏଚ ଟା ରହେ ଉପର ଉପରେ ରହେ କି ତଲେ ରହେ।
ହଁ।
ଏବେ ଯେମିତି କିି ବୈଜ୍ଞାନିକ ଗୋଟେ ମସିନ ଅଛି କେନ? ହଁ। ତାର ଗୋଟେ ପିଏଚ୍‌ ନପାଉ ଏ ପାଣିରଟା।
ହଁ ହଁ ଆଜ୍ଞା ସେଟା ଅଛି।
ସେଇଟା ବେଲେ। ଜଣା ପଡେ କିି ଏଇଟା ଯୋଉ ପାଣି ଅଛି ସେଇଟା ପିଇବାର। ଆ ଯୋଗ୍ୟ କି ନାହିଁ।
ହଁ ହଁ। ସେଟା ଟେଷ୍ଟ ମାନେ ତାକୁ ମାନେ ଯୋଉ ଆମ ପରୀକ୍ଷା କରିକି ତା କୁ ଆମକୁ ସେ ଲୋକ ଦିଅନ୍ତି।
ହଁ ଯୋଉ ରହିଛି ତାଙ୍କ ଯୋଉ ଡିପାର୍ଟମେଣ୍ଟ ରହିଛି ପାଣିର।
ହଁ ସେ ଆମକୁ ସେ ବିଭାଗ ଟା ପାଣି ଟେଷ୍ଟିଙ୍ଗ ଯୋଉ ବିଭାଗ ଟା ଅଛି ସେ ଆମକୁ ଦିଅନ୍ତି ଆଉ।
ଯୋଉ ଲ୍ୟାବ୍ ରହିଛି ଆଜ୍ଞା ସେଇଥିରେ ଟେଷ୍ଟ ହେଇକି ଆଉଛି।
ହଁ ହଁ।
ଏବେ ଆଜ୍ଞା ଯେମିତି କିି ସରକାର ବି ବେଶୀ ସୁବିଧା କରୁଛନ୍ତି କି ଯେମିତି କିି ସବୁ ଘରେ ଟ୍ୟାପ୍ ରୁ ପାଣି ଆସୁଛି। କିମ୍ବା ସପ୍ଲାଏ କରାଯାଉଛି ପାଣିର କି
ସେଟାକୁ ବିଶେଷ ଆମକୁ ଗୁରୁତର ଦେଇକି ସରକାର ତାକୁ ବେଶି ଗୁରୁତର ଦେଇକି ପାଣିକୁ ଯେମିତି କିଛି ମାନେ ଭିନ୍ନ ଭିନ୍ନ ପ୍ରକାର ର ଯୋଉ ଆମର ଇଏ କରିକି ତାକୁ ଛାଡିବା କଥା ଆମ ପିଇବା ପାଇଁ।
ଏବେ ଯେମିତି କିି ରହୁଛି ଆଜ୍ଞା ଗୋଟଏ ଏମିତି ଯେମିତି କିି ଆମ ପ୍ରମାଣିତ ଅଛି କି ଗୋଟେ ଲୋକକୁ ଯଦି ସ ବଞ୍ଚିବାକୁ ହେଲେ ସେ କି ଭଲରେ ତା ଜୀବନ ଜୀବିକା କରିବାକୁ ହେଲେ ଦିନକୁ ପଚାଶ ରୁ ଷାଠିଏ ଲିଟର ଲିଟର ପାଣି ଲାଗୁଛି, ତାହେଲେ ଗୋଟେ ଘର ପିଛା ଯେମିତିକି ଆ କମ୍ ସେ କମ୍ ଚାରିଶହରୁ ପାଞ୍ଚଶହ ଲିଟର ପାଣି ଲାଗୁଛି ଲାଗୁଛି।
ହଁ ଆଜ୍ଞା ସେଟା ଲାଗୁଛି, ପ୍ରତିଦିନ ସେଟା ହଁ ଖର୍ଚ୍ଚ ହଉଛି ପାଣି ଟା।
ଏବେ ଆଜ୍ଞା ଯେମିତି କିି ଆମ ଦେଶରେ ରହୁଛି ବେଶୀଗୁଡା ଜାଗାରେ ଏଇଟା ସମସ୍ୟା ନାହିଁ ବେଶୀ ବେଶୀ ଦେଖିବାକୁ ହେଲେ ଯେମିତି କି ରହୁଛି ଯୋଉ ମରୁଡି ଏରିଆ ରହୁଛନ୍ତି। ଏଯଉ ପାଣି ପାଣିର ଅସୁବିଧା ରହୁଛି ସେ ଏରିଆରେ ହି ବେଶୀ ଟାଇମ୍ ସମ୍ମୁଖୀନ ହେଉଛନ୍ତି ଲୁ
ଦେଖନ୍ତୁ ଆଜ୍ଞା। ଏବେ ଯେ ଆପଣ କହିଲେ ଯେମିତି କିଛି କିଛି ଜାଗାରେ ସେ ସମ୍ମୁଖୀନ ହେବାକୁ ପଢୁଛୁ କହୁଛନ୍ତି, ଏବେ ଦେଖ ଯେମିତି ବଡ ବଡ ସହର ହେଇଗଲା। ସେ ଜାଗାରେ ସେ ଏବେ ସେ ଇଏଟା ପ୍ରୋବ୍ଲେମ ଟା ଦେଖିବାକୁ ମିଳିଛି। ଏବେ ଆଉ କିଛି ବର୍ଷ ପରେ ଆମର ଏଇ ଜାଗା ଟା ବି ଉନ୍ନତି ମୂଳ କାମ ସବୁ କରୁଛନ୍ତି ଧୀରେ ଧୀରେ ଆମ ଏରିଆଜ ଗୁଡା ବି ଉନ୍ନତ ଉନ୍ନତି ହେଇଯିବେ, ପରେ ଦେଖନ୍ତୁ ଆଜ୍ଞା ଆମକୁ ବି ଇଏ ଏମାନେ ଏଇ ପ୍ରୋବ୍ଲେମ ର ସମ୍ମୁଖୀନ କ କରିବାକୁ ପଡିବ।
ଯେମିତି କି ଆଜ୍ଞା ଆଜିିକାଲି ସମସ୍ତେ ଘରେ ଗୋଟେ ଯୋଉ ଫିଲ୍ଟର ରହୁଛି, ଆରୋ ଫିଲ୍ଟରଟା ରହୁଛି। ସେଇଟା ଗୁଡା ବି ବ୍ୟବହାର କରୁଛନ୍ତି ତାହେଲେ ଟିକେ ଯୋଉ ସଫା ପାଣି କିମ୍ବା କି ୟୁଜ କରିବା କୁ ମିଲୁଛି।
ହୁଁ।
ଏବେ ଯେମିତି ଆଜ୍ଞା ବାହାରେ ଯୋଉ ବଡ ବଡ ସହର ଅଛି ସେମିତିରେ ସମସ୍ତେ ଯୋଉ ଟାଙ୍କି ର ଏ ପାଣି ୟୁଜ କରୁଛନ୍ତି।
ହୁଁ। ଆଉ ଦେଖନ୍ତୁ ଆଜ୍ଞା ଏବେ ଆମ ଯୋଉ ନଳକ କୂପଗୁଡା ରହିଲା। ସେଥିରେ ନଳକୂପରେ ବି ଆମର ପାଣି ଏତେ ଗୋଟେ ଗୋଟେ ଜାଗାରେ ଫଳ ଆସେନି, ସେଥିରେ ଯଉ ଆମ ଯୋଉ ପଥର ତଳୁ ଯଉ ଥର ଗୁଣ୍ଡ ଗୁଡା ସେଇଟା ଆସେ, ସେଇଟା ଆମେ ଯଦି କ ଯଦି ତାକୁ ଆମେ ସିଧାସଳଖ ଡା-ଡାଇରେକ୍ଟଲି ପିଇବା। ତ ଆମ ଦେହ ପାଇଁ ସେଇଟା ବେଶୀ ହାନିକାରକ, ସେଥିରୁ ଆମକୁ କିଡନୀ କିଡନୀ ପ୍ରୋବ୍ଲେମ ଆଉ ବିଭିନ୍ନ ପ୍ରକାର ଏ ପ୍ରୋବ୍ଲେମ ସମ୍ମୁଖୀନ ହେବାକୁ ପଡେ।
ହଁ ଆଜ୍ଞା ଆଉ ଯେଉଁ ଯେଉଁ କୁଅନ୍ତୁ ଆଜ୍ଞା।
ଆମକୁ ସେଇ ଜିନିଷ ଟା ଧ୍ୟାନ ଧ୍ୟାନ ଦେବାକୁ ପଡିବ।
ହଁ ଆଜ୍ଞା ଏବେ ଆମ ସରକାର ବି ବେଶୀ କିଛିୁ ଯେମିତି କି ଯୋଜନା ସବୁ ଆଣୁଛନ୍ତି କି ଅ ଯେମିତିକି ଘରେ ସମସ୍ତଙ୍କ ଘରେ ଘରେ ପାଣି ମଲିପାରିବ ପିଇବା ପାଣି। କିମ୍ବା ଗାଧୋଇବା ପାଇଁ ପାଣି ମିଲିପାରିବ।
ହଁ ଆଜ୍ଞା।
ଆଉ ଯୋଉ ଆମେ ଦେଖୁଚେ ଯେ ସ ପ୍ରାୟ ତଃ ଏଇଠି ମଧ୍ୟମ ବର୍ଗ କିମ୍ବା ଯୋଉ ଗରିବ ବର୍ଗ ଲୋକ ହେଇକି ବେଶୀ ଏଥିରେ ସଫର୍ କରୁଛନ୍ତି ବିଭିନ୍ନ ଯୋଉ ଧନ୍ତ୍ରଣା ପାଉଛନ୍ତି ବିନ୍ ବିଭିନ୍ନ ରୋଗରେ ସମ୍ମୁଖୀନ ହଉଛନ୍ତି। ଏବେ ଗ୍ରାମ ଯୋଉ ପଞ୍ଚାୟତ ସବୁ ରହିଛି ସେଥିରେ ହି ସମସ୍ୟାର ବେଶୀ ଦେଖିବାକୁ ମିଲୁଛି ଆଜିକାଲି।
ହଁ ଆଜ୍ଞା ସେଟା ଅଛି।
ଆଉ ମୁଁ ଏଇଟା ହି କହିବି କି ଯୋଉ ସରକାର ବି ଟି ତି ଧ୍ୟାନ ଦେବା କଥା ଆଉ ଯୋଉ ଆମକୁ ବି କି ଯୋଉ କର ଯୋଉ ପରାମର୍ଶ ମିଲୁଛି ଲୋକ ଠାରୁ ସେଇଟାକୁ ପାଲନ କରିବା କଥା, ଯ ସେଇ ଯୋଗୁ ହିଁ ଆମ
ବିଭାଗ ରହିଲେ ଏ ଏ ପ୍ରତି ଧ୍ୟାନ ଦେବା ପାଇଁ ନିଶ୍ଚୟ ଆବଶ୍ୟକ। କାହିଁକି ନା ଏ-ଏ ପ୍ରୋବ୍ଲେମ ଗୁଡା ବହୁ ମାନେ କ୍ଷତିକାରକ ଆମ ପାଇଁ ସେଥିପାଇଁ
ହଁ ଆଜ୍ଞା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ହଉ ଆଜ୍ଞା ଧନ୍ୟବାଦ, ହଉ ଆଜ୍ଞା ଠିକ ଅଛି।
ହଁ। ଦେଖିଲି ଯେ ଏଇଟା